ହ୍ୟାଲୋ
ହ୍ୟାଲୋ
ହଁ ପଣ୍ଡା ବାବୁ ଭଲ ଅଛନ୍ତି?
ହଁ ଭଲ ଅଛି। ତମେ ଭଲ ଅଛ?
ହୁଁ ଆଉ କଣ ଖବର ଆଉ ସେଇଆ ଆଗା ଚାଲିଛି ପଢା ପଢି ଆଉ। ଆଉ କଣ ପାଇଁ ଏବେ ଚାଲିଛି ଚାଲିଛି ଏମିତି କମ୍ପିଟେଟିଭ ଏକଜାମ ତ ଯାହା ବାହାରିଲା ଦିଆ ହେଇଛି ଆଉ ଏଇ ଜୀବନ ଦକ୍ଷିଣୀ ପବନ
ଆମର ବି ତ ସେଇଆ ସେଇ ଶି ଶିକ୍ଷକ ହେବା ଆଶାରେ ସବୁ ଚାଲିଛି ଆଉ ପଢା ପଢି।
ହଁ ତାହଲେ ଚାଲିଛି ତାହେଲେ ଜୋର ସର ହଁ
ହଁ ସେମିତି ପଢା ପଢି ଚାଲିଛି ଆଉ। ଆଉ କଣ ପଢା ପଢି କରୁଛୁ ଆଜିକାଲି?
ଆଜିିକାଲି ଏଇ ହେଇ କମ୍ପିଟେଟିଭ ପରା ଯୋଉ ଏକଜିମ ବାହାରିଲା ଏକଜାମ ପାଇଁ ଆଉ କେମିତି କିଛି ନାହିଁ ଗୋଟେ ବାଟରେ ନାହିଁ ପୁରା ବା ପୁରା ଅଙ୍କା ବଙ୍କା ନଈ ସବୁ ସବୁ ବିଷୟକୁ ଦେଖା ଦେଖି ଚାଲଛି। ଆଉ ପଢା ପଢି ତାହଲେ ଜୋର ସୋର ଚାଲିଚି? କଣ ଆ ଆଉ ଏବେ କିଛି ଏକଜାମ ଦେଇଥିଲ ନା ଦେଇନଥିଲ?
ଯାହା ଅ ଉ ଯାହା ବିଇଡି ଚାଲିଲା ଟାଇମରେ ଯାହା ଦେଇଥିଲି ତା ପରଠୁ ଆଉ ତ କିଛି ଦେଇନି।
ହୁଁ ହୁଁ ବିଇଡି ଅହ ବିଇଡି ର କଣ ପରୀକ୍ଷା ଫଳା ଫଳ ବାହାରିଲାଣି କି ନାଇଁ?
ନା ଫଳାଫଳ ତ ତାର ବାହାରିନି ତା ବର୍ତ୍ତମାନ ପର୍ଯ୍ୟନ୍ତ ଆମ ବିଶ୍ବିଦ୍ୟାଳୟରେ ହିଁ ବାହାରିନି ବାକି ସବୁ ବାହାରି ପଡିଲାଣି।
ହଁ ଆଉ ସବୁ ଏକଜାମ କ୍ଲିଅର ଓ ଟି ଟି, ଓ ଟି ଟି, ଓ ଏସ ଟି ଟି, ସି ଟି ଇ ଟି ସବୁ ଏକଜାମ କ୍ଲିଅର? ଆ
ସବୁ ପାସ ବାକି ଯାହା ସବୁ ଜାଗାରେ ଉତ୍ତୀର୍ଣ୍ଣ ହେଇଯାଇଛି ବାକି ଦେଖିବା
ହଁ ହୁଁ ନିଯୁକ୍ତି ମିଳିବ ବହୁତ ଜଲଦି ଆଉ। ନିଯୁକ୍ତି ମିଳିଲେ ନିଯୁକ୍ତି ମେଳାରେ ନିଯୁକ୍ତି ମେଳାରେ ଦେଖା ହବ ଆଉ।
ଦେଖା ହବା ବାସ୍ ସେଇ କଥା ହିଁ ଚାଲିଥିଲା ବା ଯାହାକୁ ନିଯୁକ୍ତି ମେଳାରେ ଦେଖାହବା।
ହୁଁ ହଁ ହୁଁ ହୁଁ। ଆ ଯଦି
ହ ହୁଁ ହଉ। ଆଜି ସକାଳେ ମନେ ପଡୁଛି ମୁଁ ଓଡିଆ ଗ୍ରାମାର ଓଡିଆ ବ୍ୟାକରଣ ଟା ପଢୁଥିଲି ଦେଖୁଥିଲି ଟିକେ ଆଚ୍ଛା କହିଲ ତମର ପ୍ରିୟ କବି କିଏ ଓଡିଆ ଭାଷାରେ?
ମୋର ତ ରାଧାନାଥ ରାୟ।
ରାଧାନାଥ ରାୟ।
ହୁଁ ପ୍ରକୃତି କବି ଯେହେତୁ ଯେହେତୁ ଯେହେତୁ ମୁଁ ପ୍ରକୃତିକୁ ଭଲ ନାଇଁ ପ୍ରକୃତି କବି ହୁଁ ହୁଁ ତମର କୋଉଟା କୋଉ କବି ବୋଧେ ତମର ଗଙ୍ଗାଧର ମେହେର।
ନାଇଁ ମୋର ହେଲା ଗୋଦାବରୀଶ ମହାପାତ୍ର। ପାତ୍ର।
ହଁ ହଁ।
ହଁ ତାଙ୍କ ଲେଖା ଯାକ ମାନେ ଟିକେ ଭିନ୍ନ ଧରଣର ସିଏ ହଁ ସେ ଟିକେ ଟିକେ ଯାହାବି ତାଙ୍କର ଲେଖା ଦେଖାଯାଉଛି ସେଇଟା ଟିକେ ବୈଜ୍ଞାନିକ ଚିନ୍ତାଧାରା ସେଇଟା ବି ରହିଥାଏ । ସବୁ ଜିନିଷ ସାଇଣ୍ଟିଫିକ ତାଙ୍କର ଯୋଉ ରହିଛି ସେମତି ଟାଇ ପର୍ ସେ ଭାବିକି ସବୁବେଳେ ଲେଖନ୍ତି। ଆଉ ରହିଲା ହଁ ବିଜ୍ଞାନ ବାସ୍ ଯେହେତୁ ବିଜ୍ଞାନ ଛାତ୍ର ସେଥିପାଇଁ ତାଙ୍କୁ ଟିକେ ପସନ୍ଦ ଲାଗେ ଆଉ ରହିଲା ତାଙ୍କର ସବୁବେଳେ ଟିକେ ଯାହା ବିି ରହିଛି ସେ ବିପ୍ଳବାତ୍ମକ ଥାଏ ସବୁ ମାନେ ଏମିତି ଥାଏ ଯେ ସବୁ ଜିନିଷ ପ୍ରେରଣା ଦେଲା ଭଳିଆ ସବୁ ଅ ଉନ୍ମାଦନା ସୃଷ୍ଟି ସୃଷ୍ଟି କଲା ଭଳିଆ ସେମିତି ତାଙ୍କର ଲେଖା ଥାଏ। ଆଉ ଗୋଟେ ହଁ ଆଗକୁ ବଢିଲା ଭଳି ପ୍ରେରଣା ଦବ ସେମିତି ଟାଇପ୍ ର ସେମିତି ଭଳିଆ ତାଙ୍କ ଲେଖା ଥାଏ ତା ସହିତ ଯେତିକି ଲେଖା ଅଛି ସେଇଠି ବହୁତ ଗୁଢ ମିନିଙ୍ଗି ଥିଲା ବେଳେ ବହୁତ ତତ୍ଵ ଥିଲା ଭଳିଆ ତାଙ୍କର ଯେମିତିକି ସିଏ ଲେଖିଥିଲେ ହଁ ଶିକ୍ଷା ମିଳିପାରିବ ଶିକ୍ଷା ମିଳିବ ଶିକ୍ଷା ମିଳିବା ସହିତ ତା ସହିତ କଣ? ନା ସେ ସମୟର କଣ ଅ-ଅବସ୍ଥା ଅଛି। ଆଉ ସେ ବି ସବୁ ଜିନିଷ ସବୁ ଜାଣିପାରିବ ହଁ ଯେମିତି ସି ଆ ସୂର୍ଯ୍ୟ ଲେଖିଥିଲେ ସେଠି ଗୋଟେ ଲାଇନ୍ ଏମିତି ଏକାଥରେ ଯାହା ଅଛି ତାରା ସୂର୍ଯ୍ୟ ତାଙ୍କର ଯୋଉ ଯାହା ବି ବୈଜ୍ଞାନିକ ତ୍ବ ଅ-ତତ୍ଵ ରହିଛି, ତାକୁ କହିବା ସହିତ ସେଇ ସମୟରେ ଇଂରେଜ ମାନଙ୍କର ଆଉ ଯୋଉ ଆମ ଭାରତ ତୀର ନେତାମାନଙ୍କର କଣ କେମିତି ଅବସ୍ଥା? ଚାଲ ତାକୁ ବି ସେ ଜନତାକୁ ବର୍ଣ୍ଣନା କରୁଥିଲେ ତା ସହିତ ସେ ଆଉ ଗୋଟେ ଲେଖିଥିଲେ ଖଦ୍ୟ ତର ଖେଦ। ବହୁତ ପୁରୁଣା ଗାଁ ଯେ ତମକୁ ବୋଧେ ବହୁତ ଆଗରୁ ଥିଲା ସେଇ ପାଠ୍ୟକ୍ରମରେ ଏବେ ତ ନାହିଁ। କଟି ଯାଇଛି ଖଦ୍ୟ ତର ଖେଦ ବହୁ ବଢିଆ କବିତା ଟେ ଥିଲା ସେ ଏଠି ସିଏ କହିଛନ୍ତି ଯେ କବି କହିବା ମାଧ୍ୟମରେ କହିକି ଯାଇଛନ୍ତି ଯେ ଖଦ୍ୟ ତ ଯୋଉ ହଉଛି। ଜୁଳୁ ଜୁଳିଆ ପୋକ ସିଏ ହଁ ସିଏ ବହୁତ ଦୁଃଖ କରିଛି ଯେ ସିଏ ବହୁତ ଛୋଟ ଆ ଚନ୍ଦ୍ର ତୁଳନାରେ ହଁ ଚନ୍ଦ୍ର ତୁଳନାରେ ହଁ କ ମାଲୋ କହୁଛି କି ଶେଶରେ ଯାଇକି ସିଏ ଗୋଟେ ଲାଇନ୍ ଟେ କହିଛି। ଯେ ମୋର ଯେତେ କମ୍ ଆଲୋକ କହିଲେ ବି ଯାହା ବି ଅଛି ସେଇଟା ମୋର ନିଜର ଅଛି। ମୋର ଯାହା ଆଲୋକ ଅଛି ନିଜର ଆଲୋକ ଅଛି ମୁଁ ଅନ୍ୟ କାହାଠୁ ଆଲୋକ ମାନେ ଚୋରି କରିକି କାହାକୁ ଦେଖଉନି ସେଇଟା ସେ ବାସ୍ ବାସ୍ ସେଇଟା ସିଏ କୋହୁଛି ସୂର୍ଯ୍ୟର ଆଲୋକ ଚନ୍ଦ୍ର ଆଲୋକତ ହଉଛନ୍ତି ବାସ୍ ସେଇ କଥାଟାକୁ ବି ସେ ସେଠି କହିବାକୁ ଚାହିଁଛନ୍ତି ତ ଏମିତି ନର୍ମାଲି ହଁ।
ଅଳ୍ପ ହଉ ପଛେ ମୋର ହଉ ଅଧିକ ଆଣିକି ମାନେ ଅଧିକ ହେବ ଗୋଟେ ତମ ଗୁଣ ତମକୁ ପଇସା ଏବେ ତମେ ଶହେ ଟଙ୍କା ପାଉଚ ଜଣଙ୍କଠୁ ନସ ଛ ଟଙ୍କା ଆଣିକିତମେ ହଜାର ଟଙ୍କା ଦେଖେଇବ ନା। ତମେ ଶହେ ଟଙ୍କା ମାନେ ଶହେ ଟଙ୍କାରେ ତମେ କାମ କର ଆଉ ନଅଶହ ଟଙ୍କା ବାକି କି ଆଣିକି ତମେ କହିବନି କି ମୋର ହଜାରେ। କହିବାର ଅର୍ଥ ହଉଛି ତାଙ୍କର ସେଇଟା ହେଲା ଟିକେ ହଉ ପଛେ ନିଜର ହଉ। ବାସ୍ ଆଉ ଯୋଉ ହୁଁ ହୁଁ ଆପଣଙ୍କର ଯୋଉ ଗୋଟେ ମହୁଲ ଉପରେ ଗୋଟେ ଆପଣଙ୍କର ଗୋଟେ ଚାଲିଥିଲା ଗୋଟେ ମଝିରେ ମହୁଲ ପିଠା କିପରି ମହୁଲରୁ
ହଁ ହଁ ହଁ ହଁ ହଁ ବାସ୍ ବାସ୍ କିଛି ଦିନ ଆଗରୁ ମୋ ମନେ ପଡୁଛି ହଁ ହଁ ଆମ ଯୋ ବିଶ୍ୱବିଦ୍ୟାଳୟ ରହିଛି ସେଠି ଗୋ ଟେ ପ ପ୍ରତିଯୋଗିତା ହେଇଥିଲା ଯେ କିଏ କଣ ନୂଆ ନୂଆ କିଛି ଜିନିଷ ତିଆରି କରିବାରୁ ଉଚି କଣ ନୂଆ ଆଉ ସେଇଠୁ ବ୍ୟବସାୟ ଏତି କରିହେବ ସେ ପରେଇଥିଲା ତ ସେଇଠୁ ମନେ ପଡ଼ୁଚି ଗୋଟେ ପିଲାଟେ କରିଥିଲା ଯେ ମହୁଲରୁ ଆମେ କଣ କରିପାରେ ନା ଚାହା କେମିତି କରିପାରିବା ଯେଗୋଟ ଯୋଉ ପାନୀୟ ରହିଚି ସେଇଟା କେମିତି କଇ କରିପାରିବ ହଁ ତାର ବହୁତ ଉପକାରିତା ରହିଛି ମହୁଲର ବହୁତ ହଁ ମହୁଲର ପିଠା ହେଇପାରୁଚ ଯେ ମହୁଲର ବହୁତ ଉପକାରିତା ରହିଛି ତ ତାକୁ ବ୍ୟବହାର କରିକି ହଁ ହଁ। ଯେମିତି ଗୋଟେ ତ ଥିଲା ମହୁଲର ପିଠା ଥିଲା ମହୁଲର ଗୋଟେ ପିଠା ଥିଲା କଣ କରାହଥିଲା ନା ଆମର ଯେମିତି ଚକୁଳି ପିଠା କରା ହୁଏ ସେ ଟାଇପ ର ସେମିତି କି ପ୍ରକାର ରାଇଚି ପିଠା କ କରହବ କିନ୍ତୁ। ତା ଭିତରେ କଣ ରହିବ ନା ମହୁଲକୁ ଅ ଯୋଉ ମହୁଲ ଫୁଲ ରହିଲା ତାକୁ ଟିକେ ଚୁନା କରିକି ତାକୁ ମିଶାହବ ସେଠି।
କଣ କଣ ଗୋଡ ଗୋଡ ମିଶା ହେଇକି ନା ଖାଲି ଚୁନା ଦେଇକି ନା କେମତି କଣ ମଉଲର ତ ଯେହେତୁ ଟିକେ କସ କଷାଳି ଅଂଶ ଟିକେ ଥାଉଚି ଯାହା ଫଳରେ କି ମାନେ ପାଟିକୁ ସ୍ଵାଦ ସ୍ଵାଦ ଲାଗିବନି ସେ ସେଥିପାଇଁ କଣ ତାର ଆମେ ଗୁଡ଼ ବ୍ୟବହାର କରିବା ନା ଚିନି ଚିନି ବ୍ୟବହାର କରିବା?
ଗୁଡ଼ ବ୍ଯବହାର କରାଯାଉଥିଲା ଗୁଡ଼? ହଁ ଦେଶୀ ଗୁଡ଼ ବ୍ଯବହାର କରିବା କିନ୍ତୁ ଯେହେତୁ ମିଳିନ ତ ଫାଷ୍ଟ ଯେତେବେଳକୁ ଆମେ ପ୍ରଥମ ଥର ତିଆରି କରିଥିଲୁ ପିଠାଟା ସେ ମାର କେଟ ଗୁଡ଼ରେ କରିଦେଇଥିଲୁ। କିନ୍ତୁ ଦେଶୀ ଗୁଡ଼ରେ କଲେ ବୋଧେ ତାର ସ୍ଵାଦ ଟା ଟିକେ ଅଲଗା ପ୍ରକାର ବାହାରିବ ଯାହା ଭାବୁଛି। ହଁ ସ୍ୱାଦର ପରିମାଣ ଟା ବଢ଼ିପାରେ।
ତାର କଣ କେମିତି ସ୍ୱା ସ୍ୱାଦ କେମିତି କଣ ଥିଲା? ସାର୍ ମାନେ କଣ ସାର୍ ମାନେ କଣ କହିଥିଲେ ସାର୍ ମାନେ ସେଟା ମାନେ ଖାଇଲା ପରେ ତାଙ୍କର କଣ ଥିଲା ମାନେ ସେଇ ଉପରେ
ହଁ ମନେ ପଡେ ମନୋଜ୍ ସାର୍ ଆସିଥିଲେ ମନୋଜ୍ ସାର୍ ଆସିଥିଲେ। ଓଁ। ଆସିଥିଲେ ଛାତ୍ରାବାସକୁ ଆମର ଆସିଥିଲେ ସେଇ ସମୟରେ ସିଏ ପୁରା ଆଚମ୍ବିତ ହେଇଗଲେ ଯେ ବହୁତ ଅଲଗା ତାର ପ୍ରକାରର ତା ସ୍ଵାଦ ଟା ଥିଲା ତ ଆମେ ଯେତେବେଳଳେ ଖାଉ ଯେ ସେ ପିଠା ଅଛି ସେ କଣ ଲାଗେ ନା ସେ ଆଇଦର ମିଠା ହେଇଥାଏ କିମ୍ବା ସେଠି ସାଧା ଲାଗିଥାଏ।ହ ନା ନା ନା ସିଏ ଫା ସିଏ ପ୍ରଥମ ଥର ଏଠି ହିଁ ଦେ ଖିଥିଲେ ୟା
ହୁଁ ନା ସେମାନେ ଯେତେଳେ ସେମାନେ ଯେତେବେଳେ ପ୍ରଥମ ଥର ପାଇଁ ମାନେ ଚାଖିଲେ ସେମାନେ କଣ ଜାଣିପା ଥିଲେକି ମାନେ ଏଇଟା ମହୁଲ ରୁ ତିଆରି ହେଇଛି। ନା ଗୋଟେ ମାନେ ମାନେ ମହୁ ମହୁଲରୁ ମହୁଲରୁ ପୁରି ଭାବରେ ଗୋଟେ ତିଆରି ହେବ ବୋଲି କେମତି କଣ?
ନା ନା ନା ତାଙ୍କର ଚିନ୍ତାଧାରା ସେମିତି ନଥିଲା। ସେ ସେ ଭାବୁଥିଲେ ଯେ ମହୁଲ ଟା କେବଳ କଣ ହଉଛି? କେବଳ ଅ ମ୍ ଯ ନିଶା ପାଇଁ ବ୍ୟବହୃତ ହଉଛି କେବଳ ସେଇ ହିଁ ତାର ରହିଛି କିନ୍ତୁ ତାର ଅନ୍ୟ ବି ରହିଛି ବ୍ୟବହାର। କରାଯାଇ ପାରିବ ତାକୁ ସେ ସେ ସମ୍ପର୍କରେ ବୋଧେତା ଏଙ୍କର ଧାରଣା ନଥିଲା ସେ ପରେ ଜାଣିଲେ ଯେ ଏସବୁ ବ୍ୟବହାର ମଧ୍ୟ କରାଯାଇପାରେ।
ହୁଁ ହୁଁ ମହୁଲ ମହୁଲ ଦ୍ଵାରା ଯାହା ଫଳ ମାନେ ଭଲ ଭଲ ଜିନିଷ ବି କରିବେ ହୁଁ ତାପରେ କଣ ଥିଲା। ସାର୍ ଙ୍କର ମତା ମତ ଖାଇସାରିଲା ପରେ କଣ ଗୋଟେ ଥିବ ନା ଯାହେଲେ ମାନେ ଭା କହିଥିବେ ନା ମହଲରୁ ଖାଲି ଆମେ ଜାଣିଥିଲୁ। ମାନ ଏମତି ଜିନିଷ ହେଇକି ମହଲର ନାଁ ଟା
ବାସ୍ ବାସ୍ କିନ୍ତୁ ମୋ ଲୋକ ମୋ ଲୋକ ଏଇପରି ହଁ ବାସ୍ ମୋ ଲୋକ ଏଇପରି ଉପାୟରେ ମଧ୍ୟ ବ୍ୟବହାର କରାଯାଇପାରେ ସେ କହୁଥିଲେ ସେ
ଯାହାକି ସୁସ୍ଥ ଖାଇବା ଦେହ ପ୍ରତିମ ଭଲ ହୁଁ। ହଁ। ତାପରେ ଆଉ କଣ ବନେଇଥିଲେ ଆଉ ପଣସ ବିରିୟାନୀ ନା କଣ ଗୋଟେ ମାନେ ହେଇଥିଲା ବୋଲି ମୁଁ ଶୁଣିଥିଲି ତାର କେମିତି କଣ ଥିଲା।
ଚ କରୁଥିଲୁ ଯେ ଆମ ଚତୁଃପାର୍ଶ୍ଵରେ ଯାହା ମିଳୁଛି ତାକୁ ବ୍ୟବହାର କରିକି କେମିତି କିଛି ଅ ସ୍ଵାସ୍ଥ୍ୟକର ଖାଦ୍ୟ ବନେଇ ହବ। ତ ପଣସକୁୁ ନେଇକି ବିରିୟାନୀ ହଁ ଦେଶୀ ଆଇଟମ ସବୁ ଦେଶୀ ଯେତିକି ଥିଲା ସବୁ ବଣା ହେଇଥିଲା ନା ନା ସବୁ ଜିନିଷ ଯାହାବ ଆମେ ସେଠି ପ୍ରଭ ଯେମିତି ରଙ୍ଗ ରହିଲା। ରଙ୍ଗରେ ବି ହଳଦୀ ହଉ ଆଉ ଯେମିତିିକି ପ୍ରାୃତିକ ଯାହା ଜିନିଶ ରହିଛି। ତାକୁ ବ୍ୟବହାର କରିୁଥିଲୁ। ବିରିୟାନୀ ତ ଆଜିିକାଲି ରହିଲା ସମସ୍ତେ କରୁ ହ ବ ବିରିୟାନ ଏକ କଉପଟନ୍ ବହୁତ। ଅ ପ୍ରିୟ ଖାଦ୍ୟ ହେଇଯାଇଏ
ପ୍ରିୟ ଖାଦ୍ୟ ହେଇଯାଇଛି ଆଜିକା ଯୁ ଆଜିକା ଯୁବପିଢିଙ୍କର ପ୍ରିୟ ପ୍ରିୟ ଖାଦ୍ୟ ଦେଖିବାକୁ ଗଲେ ହଉଛି ଯାହାଫଳରେ କି ବିରିୟାନୀ।
ହଁ ତ ସେ ବିରିୟାନୀକୁ ଆମେ କେମତି ଅଧିକ ସ୍ଵାସ୍ଥ୍ୟକର ବନେଇ ପାରିବ ସେଥିପାଇଁ କଣ କରୁଥିଲୁ ଆମେ ପଣସର ବ୍ୟବହାର କରିଥିଲୁ ପଣସ କୁ ବ୍ୟବହାର କରିକି ବିରିୟାନୀ କରିଥିଲୁ ତା ସହ ଆମେ ଆଉ କିଛି ଚାଷ କରିଥିଲୁ ଯେମିତି କିି ଗୋଟେ ଆ ଏଇ କନ୍ଧମାଳ ଅ ଅଞ୍ଚଳରେ ମିଳେ ମାକା ପିଠା କହିକି। ସେ କୁଇ ଜାତୀୟ ଆଦିମ ଅଧିବାୀ ଯୋଉମାନେ ରହିଛନ୍ତି ସେମାନେ ଖାଆନ୍ତି ତାକୁ କୁ ମଧ୍ୟ ପ୍ରସ୍ତୁତ କରିଥିଲୁ ଆଉ ଗୋଟେ ଥିଲା କିରି ପାଲକ କୁହନ୍ତି ଅ ଯୋଉ କାନ୍ଦୁଲ ଡାଲି କାନ୍ଦୁଲ ଡାଲି ଗୋଟେ ପ୍ରକାର ଡାଲି ଯୋଉଟା କି ଏଇ ଅଞ୍ଚଳରେ ମିଲେ ମିଳେ ବହୁତ ଅଧିକ ଚାଷ କରନ୍ତି ତାକୁ।
ସ୍ଵାଦ ବି ଲାଗିଥାଏ ମୁଁ ବି ଖାଇଛି ସେ କାନ୍ଦୁଲ ଡାଲି ହଁ ପୃଷ୍ଟିକର ବହୁତ ଥାଏ ହୁଁ ତା କାନ୍ଦୁଲ ସିଝା ରୂପେ ବି ଲୋକ ଖାଇଥା
ହଁ ହଁ ତାକୁ ବ୍ୟବହାର କରିକି ଅ ଗୋଟେ ଖାଦ୍ୟ ପ୍ରସ୍ତୁତ କରିଥିଲୁ କିରି ବାଲା ସିଏ ବି ବହୁତ ବଢିଆ ଥିଲା ତ ହଁ
ତାହେଲେ ଭଲ ହବ ମାନେ ଦେଶୀ ଆଇଟମ ରେ ଯାହା ସବୁ କିଛି ହେଇଗଲା ଆଉ କେମିତି କଣ ମିଳିଥିଲା ପରୀକ୍ଷାର ଫଳା ଫଳ
ହଁ ଫଳା ଫଳ ଠିକ ଠାକ ତ ମିଳିଥିଲା ଠିକ ଠାକ ମିଳିଥିଲା ପଚାଶ ନମ୍ବର ରୁ ପାଖାପାଖି ଆମକୁ ସ ସମସ୍ତଙ୍କୁ ସ ଡଚାଳିଶି ମିଳି ଯାଇଥିଲା ଆମ ଯେତିକି ଆମ ଗ୍ରୁପ ଟା ଯୋଉ ଯେତିକି ଥିଲା।
ବହୁତ ଭଲ ଥିଲା ତାହେଲେ ଏଇଟା କେତେ ଜଣ ତମ କେ କେତେ ଜଣ ହେଇକି ସ ସବୁ ମାନେ
ଆମେ ଏଇ ଅଞ୍ଚଳରେ ଯେତିକି ରହିଲୁ ଛଅ ଜଣ ମିଶି ଏ ସବୁ ପ୍ରସ୍ତୁତ କରିଥିଲୁ ତା ସହିତ ଆମେ ଅନ୍ୟ କିଛି ସାଙ୍ଗ ମାନଙ୍କର ମଧ୍ୟ ସାହାଯ୍ୟ ନେଇଥିଲୁ। ସେମିତି କରି ପ୍ର ସ୍ତୁତ କରିଥିଲୁ।
ହୁଁ ତାହେଲେ ସମସ୍ତେ କିଛି ମିଶିକି ମାନେ କରିଥିଲ ଅଁ ମାନେ କା ଅବଦାନ ଥିଲା ମାନେ କେମିତି କଣ ମୁଣ୍ଡକୁ ଆସିଲା ଗୋଟେ ଏମିତି କଲେ ଏମିତି ହବ ଏମ କି ମାନେ କାହା ମୁୁଣ୍ଡ କୁ ଫାଷ୍ଟ ଏଇଟା ଆସିଲା କଣ କେମିତି ଥିଲା?
ହଁ ଆମେ ପ୍ରଥମ କଥା ତ ଭାବିଲୁ ଯେ ଏମିତି କିଛି କଲେ ହବ ଯାହା ଦ୍ଵାରା କି ଆମ ଯାହାବି ଖାଦ୍ୟ ରହିଛି ସେଇଟା ଅନ୍ୟ ସମ ସ୍ତଙ୍କ ଠାରୁ ଟିକେ ଭିନ୍ନ ରହିବ ତ ସେଥିପାଇଁ ଆ ଆମେ ଭାବିଲୁ ଯେହେତୁ ଆମେ ସମସ୍ତେ ଗୋଟେ ଜାଗାକୁ ଉଁ ଗୋ ଟେ ଜାଗ ର ହିଁ ସେଇ ପାଖାପାଖି ରହୁଥିଲୁ ତ ଭାବିଲୁ ସେଇ ଜାଗା ର ଯାହା ବି ରହିଛି ଯେ ଏଁ ଅଧିବାସୀ ମାନେ ଯାହା ରହିଛନ୍ତି। ସେମାନଙ୍କ ଅ ସଂସ୍କୃତି ଯାହା ରହିଛି।ତାକୁ ନେଇକି କିଛି ଖାଦ୍ୟ ଯଦି ପ୍ରସ୍ତୁତ କରାଯାଏ । ତାହେଲେ ସେ ଭଲ ରହିପାରିବ ତ ଆମେ ଆମ ଚତ ତୁ ପସରେ ଯାହା ଅଛି ଫା ତାକୁ ଜାଣିବା ପାଇଁ ଚେଷ୍ଟା କଲୁ ଯେ କଣ ତିଆରି କଲେ ହେଇପାରିବ। ହମ ଅନ୍ୟମାନାନଙ୍କଠୁ ବୁଝିବାକୁ ଚେଷ୍ଟା କଲୁ ଯିଏ ବି ଯାହାର ବି ସମ୍ପର୍କୀୟ ଯାହା ଅଛନ୍ତି ସେମାନଙ୍କୁ ପଚରା ପଚରି କଲୁ।